ହ୍ୟାଲୋ ହଁ ଏବେ ଭଏସ୍ କ୍ଲିୟର ହେଲା?
ହଁ-ହଁ କ୍ଲିୟର ହେଲା।
ହଁ କୁହ। ହ୍ୟାଲୋ।
ହ୍ୟାଲୋ।
ହଁ କହ। ଏଇ ଜଷ୍ଟ ଖାଇକି ଉଠିଲି ତମେ କଣ କରୁଛ?
ମୁଁ ଏଇ ପୁଅ କୁ ଖୁଆଉଥିଲି।
ହୁଁ ଆଜି ରୋଷେଇ
ରୋଷଇ ହେଇଛି ଡାଲମା, ଭଜା ଆଉ ଆଉ
ଧାନ ଭଜା ଆଉ।
ୟା କେତେ
ତମ ଭଏସ କ୍ଲିୟର ହଉନି।
ହ୍ୟାଲୋ। ହଁ ଏବେ ହଁ ହଁ ଆସିଲା।
ଅବିକା ନେଟୱର୍କ ଈସୁ ରହୁଛି ବହୁତ ସାରା ହୋଉଛି ନେଟୱର୍କ ପ୍ରୋବ୍ଲେମ।
ସେଟା ସିମ କଣ କି?
ଏଇଟା ମୋର ଜିଓ ନମ୍ବର।
ଓହୋ। ଆଉ କଣ ତମେ ଖାଇସାରିଲଣି ନା ପୁଅ ଖାଇସା
ନାଇଁ ମୁଁ ଖାଇସାରିଛି ସକାଳୁ ଟିଫନ୍ କରିଦେଇଥିଲି, ଏବେ
ହ୍ୟାଲୋ।
ହ୍ୟାଲୋ।
ମୁ ତମେ ଖାଇସାରିଲଣି ନା ପୁଅ ଖାଇଲେ ଖାଇବ।
ମୁଁ ଖାଇସାରିଛି ସକାଳୁ ଖାଇ ଦେଇେଇଥିଲି ଟିଫିନ କରିଦେଇଥିଲି। ଆଉ ଏବେ ତ କିଛି ଖାଇନି ଛୁଆଙ୍କ ଖାଇବା ସରିଲେ ତାପରେ ଖାଇବି ଆଉ।
ହଁ। ଆଉ କଣ ଛୁଆଙ୍କର ଏବେ ତ ସ୍କୁଲ ଓପେନ୍ ହେଇଗଲା ଆଉ ତ ଗୋଟେ କିଛି ପ୍ଲାନିଙ୍ଗ ଅଛି ବୁଲାବୁଲି ପାଇଁ
ନା ନା ସବୁୁ ବୁଲାବୁଲି ପାଇଁ ତ ଯାଇ ଥିଲୁ ଏବେ ଆସୁଲୁ କାଲି ହିଁ ଆସୁଲୁ।
କୁଆଡେ ଯାଇ
ମେ କୁଆଡେ ଯାଇନୁ ଘରକୁ ଯାଇଥିଲୁ ଗାଁ ରେ ଛୁଟି ଥିଲ ତ ଗାଁ କୁ ଯାଇଥିଲୁ। ଆମ ବାପା ଘରକୁ ଯାଇଥିଲୁ ତା ସାଙ୍ଗରେ ଶାଶୁ ଘରକୁ ବି ଯାଇଥିଲୁ ଆଉ।
ହ
ଛୁଆଙ୍କୁ ନେଇକି ଆଉ କୁଆଡେ ବୁଲାବୁଲି
ଛୋଟ ଛୁଆ ଯଦି ଥିବ ଯାଇପାରିବନ କୁଆଡେ।
ହଁ ନାଇଁ ଛୋଟ ଛୁଆତ ଆଉ ନାଇ ମୁଁ ନି ମୁଁ। ହେଲେ ବି ଝିଅର ଦେହ ଟିକେ ଖରାପ ତ ତାକୁ ନେଇକି କୁଆଡେ ଯାଇ ହଉନି।
ମୁଁ ଯାଇଥିଲ କୁଆଡେ କଣ ସବୁ ବୁଲିଲ?
ବୁଲା ବୁଲି କୁଆଡେ ଯାଇନି ଗାଁକୁ ଯାଇକି ରଜ
ହଁ ସେଇପାଇଁ ଯାହାଠା ପଡୁଛି ଥଣ୍ଡା ଲାଗୁଛି।
ହଁ।
ତମ ଗାଁ ରେ ସବୁ କଣ ଭଲ ହୁଏ?
ଆମର କୋଉଠି ମାନେ ଶାଶୁ ଘର ପଟେ ନା ବାପା ଘର ପଟେ?
ଶସର ପଟେ କଣ ଭଲ ହୁଏ?
ଶାଶୁଘର ପଟେ କଣ ଭଲ ହୁଏ? ତାର ଅଷ୍ଟ ପ୍ରହରୀ ହୁଏ ଭଲ। ଲକ୍ଷ୍ମୀ ପୂଜା ବି ହୁଅ ରଥ ଟଣା ବି ହୁଏ।
ଆଉ ରଥଯାତ୍ରା?
ବି ହୁଏ ବା କହିଲି ରଥ ଟଣା ହୁଏ ଆଉ
କେତେ ଲୋକ ହୁଅନ୍ତି?
ଲୋକ ଗାଁରେ ଯେତିକି ଲୋକ ହୁହନ୍ତି ମୁଁ ତା ଖୁବ କମ ରହି ଦେଖିଛି। ଆମେ ତ ଦୂରରୁ ଦେଖୁନା ମନ୍ଦିର କୋଉ ପାଖକୁ ଯାଉନି କି ରଥ ଟଣା ପାଖକୁ ବି ଯାଉନି। ହ
ହଁ ଯାତ୍ରା ଫାତ୍ରା ବସେ ଦୋକାନ ଫୋକାନ ସବୁ ବସେ?
ମୁଁ ତ କହିପାରିବିନି ହ୍ନି ହ୍ନି
ହଉ ତମ ଯଅ ନା ବଧେ
ନାଇଁ-ନାଇଁ ପାଖକୁ ମୁଁ ଯାଇନି। ବି
ଆଉ ବାପ ଘରେ କେମତି କଣ ସବୁ?
ଅ ହ ବାପଘରେ ଅଛି-ଅଛି ବୁଲିବା ପାଇଁ ସେପଟେ ଅଂଶୁପା ଅଛି।
ହଁ।
ଆଉ ଏପଟେ ଭଟାରିକା ବି ଅଛି, ଆଉ ସେଠି ଗୋଟେ ୱାଟରଫଲ
କେତେ ବାଟ ଘରଠୁ?
ହଁ ପାଖାପାଖି କୋଉକୋଉ ପାଖରେ ଭଟାରିକା ତ ପାଖରେ ପୁରା।
ଭଟେ ଭଟାରିକାରେ ଅଛି କଣ ମାନେ କଣ ସବୁ ପ୍ଲେସ ବୁଲିଆ ଆଁ।
ଭଟରିକା ମନ୍ଦିର ଦେଖିଥିବେ ନ୍ୟୁଜରେ ବି ବହୁତ ଥର ଦେଖିି ବଉ ଅଛି ଗୋଟେ ପାହାଡ ଉପରେ ନା ମନ୍ଦିର ଟା। ମାନେ ନଦୀ ଚାରି ଭିତରେ ମନ୍ଦିର ଚାରି ପଟେ ପୁରା ନଦୀ।
ବର୍ଷା ଦିନରେ ତ ପାଣି ଚାରିଆଡେ ହେଇଯାଉଥିବ। ଯେତେବେଳେ ବର୍ଷା ଦିନରେ ବର୍ଷା ହଉଥିବ।
ପୁରା ବୁଡି ଯାଉଛି ମନ୍ଦିର ପୁରା ବୁଡି ଯାଉଛନ୍ତି। ଠାକୁର ବର୍ଷା ବଢି ଆସିଲେ ନା ତାପରେ ଠାକୁରଙ୍କୁ ନେଇ ଆସନ୍ତି।
ଓ ହୋ ଆଉ ଅଲଗା ଜାଗାକୁ ଆଣିକି ପୂଜା କରନ୍ତି।
ଉ ସେଟା ପାହାଡଟା ନା ବହୁତ ମାନେ ବଡ ପାହାଡଟା।
ଆଚ୍ଛା।
ହଁ ସେଠିକି ନେଇ ଆସନ୍ତି ପୁରା ଉପୋରୁ। ହୁଁ
କଣ ସେଠି ଅଛି ପାଖରେ? ଅଂଶୁପା ରେ କଣ ପିକନିକ ଭୋଜି ଫୋଜି କରି ହବ।
ଟା ହଁ ଭୋଜି ହବ। ସେ କା ପିକନିକ ସ୍ପଟା ଅଛି ସେଠି ପାଖରେ। ଅଂଶୁପା ହ୍ରଦ କୁହନ୍ତି, ମାନେ ସେଟା ପିକନିକ ସ୍ପଟ୍ ବୁଲାବୁଲି ପାଇଁ ଅଛି ୱାଟର ପାର୍କ ବି ଅଛି।
ଆଚ୍ଛା ୱାଟର ପାର୍କ ବି ଅଛି ନାଇଁ ଏବେ ଯୋଉ ନୂଆ ଖୋଲିଛି କି।
ହଁ ନୂଆ ଏବେ ହେଇଛି।
ହଁ ତା ଚାର୍ଜେସ୍ କେତେ କଣ ପଡୁଛି?
ଚାର୍ଜିସ୍ ତ ସେତେ ମୁଁ ଏବେ ତ ଯାଇନି, ଆଗରୁ ଖାଲି ଯାଇଥିଲୁ ଅଂଶୁପା ହ୍ରଦ। ଦେଖିବାକୁ ୱାଟର ପାର୍କ ହେଲା ପରେ ଆଉ ଯାଇନି।
ହଁ।
ଖାଲି ଅଂଶୁପା ହ୍ରଦ ଟା ଯେତେବେଳ ଥିଲା, ସେଇଟା ଗୋଟେ ବଢିଆ ମାନେ ବୁଲାବୁଲି କରିବା ପାଇଁ ଭଲ ଲାଗେ। ବୋଟିଂ ବି ହୁଏ ସେଠି, ସେତେବେଳେ ତ ଯେ ଅନମ୍ୟରେଡ ଥିଲା ହଁ। ସେ ଆମେ ଯେତେବେଳେ ସେଠିକି ଯାଉଥିଲୁ ଅନ୍ ମ୍ୟରେଡ ବେଳେ ସେ ସେତେବେଳେ ତାର ଫୁଲ କମ ରେଟ୍। ଥିଲା ମାନେ ବୋଟିଂ କରିବା ପାଇଁ ଅ ଦେଢଶହ ଦୁଇଶହ ନିଅନ୍ତି। ଏବେ ତ କହିପାରି ନାଇଁ ହଁ ବଡଟେ ବଡଟେ ବଡଟେ। ବହୁତ ବ-ବଡ ସାଇଜର। ଏବେ ତ ଆହୁରି ଏବେବି ମାନେ ଡେଭଲପ ହେଇଗଲାଣି ବହୁତ ତାକୁ ଚେଞ୍ଜେସ କରିଦେଲେଣି ଗଛ ଫଛ ଲଗେଇକି ପୁରା। ବହୁତ ସୁନ୍ଦର କରିଦେଲେଣି।
ଆରାମ ସେ ପୁରା ଛାଇ ପାଖରେ ବି ହ ମାନେ କରିପାରିବ ଇଏନା।
ବହୁତ ସାରା ଚାରି ପୋଟେ ଗଛ ବି ବହୁତ ଅଛି। ଗୋଟେ ପାହାଡ ତଳେ ନାଇ ତାର। ତ ବହୁତ ସାରା ଭଲ ଅଛି। ପିକନିକ କରିବା ପାଇଁ ଭୋଜି ଫୋଜି କରିବା ପା ପାଇଁ ବହୁତ ଜାଗା ବି ଅଛି ସବୁ ଗଛ ଚାରିପଟେ ସବୁ ମଣ୍ଡପ ଲାଖେ କରିକି ବଢିଆ ମାନେ କରୁଛନ୍ତି ପାଣି ପାଣି ସିଷ୍ଟମ ବି ସବୁ ବଢିଆ ଅଛି।
କୁଆଡେ ସବୁ ଏଇଥ ଏଇ ବର୍ଷ ଏଇ ଯୋଉ ଜାନୁୟାରୀ ମାସ ଫେବୁୟାରୀ ମାସରେ ହିଆଡ଼େ ଯାଇଥିଲନା ଭୋଜି ଫୋଜି କରିବା ପାଇଁ?
ନା ନା ଭୋଜି ମୁଁ ଯାହା ଆମର ଅନମ୍ୟାରେଡ ବେଳେ କରିଥିଲି ମ୍ୟାରେଡ ପରେ ତ ଯାଇନି। ଯାଇନୁ କୁଆଡେ ଖାଲି ଏମିତି ଯାହା ଯାଇକି ବୁଲିକି ଆସିଥିଲୁ ହାରି ସେପଟେ ବାପା ଘରକୁ ଯାଇଥିଲୁ ତ ଯାଇକି ପିସିଘର ସେ ପାଖରେ ଧଉଳିଗିରି ବି ସେଠି ଅଛି।
ହଁ
ଏଇ ସରି ଧାଉଳିଗିରି କହୁଛି ଧବଳେଶ୍ୱର।
ହଁ
ଟ ମାନେ ଏଇଦି ତିନି କିଲୋମିଟର। ଆଚ୍ଛା
ୱାଟର ପାର୍କରେ କଣ ହେ ଦୋଳି ଫୋଳି ଲାଗିଛି ନା ନା ଦେଖିନ ଯାଇନ
ଏ ମୁଁ ଯାଇନି ଦେଖିଛି କିନ୍ତୁ ସବୁ ସିଷ୍ଟମ ଅଛି ସେଠି ମାନେ ଭଲରେ କ ହଉ ଚାଲିଛି ବି ବହୁତ ଭଲ। ଶୁଣୁଥିଲି ମୋ ପିଇସି ପୁଅ କହୁଥିଲା ଆସି ଯିଏ ଡାକି ଆସିଥିଲା ନବା ପାଇଁ ମୋ ଦେହ ଭଲନଥିଲା ତ ମଁ ଯାଇନି ସିଏ କହୁ କହୁଥିଲା ଭାଇ କହୁଥିଲା ବହୁତ ଭଲ ଆକାରରେ ବି କରୁଛନ୍ତି ମାନେ ବହୁତ ବଢିଆ ହେଇଛି ବୋଲି।
ସେଇଠୁ ଅସିବାଟା କେତେ ବାଟ।
କଉଠୁ ମାନେ ମ ପିଇସି ଘରଠୁ
ନାଇଁ ନାଇଁ ଯୋଉ ୱାଟର ପାର୍କରୁ ଅଂଶୁପା।
ପାଖରେ ପୁରା। ମାନେ ଚାଲିକି ବି ମାନେ ପାଖାପାଖି ବୁଲି ପାରିବ ମାନେ ସେଇ ଟୁ ହାଫ କିଲୋମିଟର ବୋଧେ ହବ।
ହଁ ସେଇଆ ମାନେ ଜଣେ ବୁଲିବାକୁ ଗଲା ବେଳକୁ ଯେମିତି ଦେଖିପାରୁଥିବ। ସେ ଦି ନିଟା ଜାଗା
ହଁ ନାଇଁ ପୁରା ପାଖରେ ପାଖ ହାଫ କିଲୋମିଟର ହବ ମାନେ ଅ ଯାଇକି ଆସିବାକୁ। ସାମ୍ନା ସାମ୍ନି ମାନେ ଏପଟଟା ଅ-ଅଂଶୁପା ହ୍ରଦ ସେପଟଟା ୱାଟର ପାର୍କ ସେ ସାଇଟ୍ ରେ ପିକନିକ୍ ସ୍ପଟ୍ ମାନେ ଭୋଜି ଫୋଜି କରିବା ପାଇଁ ବି ପ୍ଲେସ ଅଛି।
ହୁଁ
ପୁରା ଗୋଟେ ବଡ ଏରିଆ ତାକୁ ପୁରା ବଢିଆ ଏବେ ତ ବହୁତ କରିଦେଲେଣି ଡେଭଲପ କରିଦେଲେଣି। ଆଗରୁ ଏତେ ନଥିଲା ଜଙ୍ଗଲ ଟା ଥିଲା ଏବେ ସବୁ ମାନେ ବଡେ ସାଇଜ ରେ କରିଦେଲେଣି।
ଟିକେ ଆସିବେ ପ୍ଲାନିଂ କରିବା ସେଇଠିକି ଯିବା ପାଇଁ ଆଉ
ଅ ନାଇଁ ନିହାତି ଆସିବେ ବହୁତ ମାନେ ପ୍ଲେସ୍ ଟା ବି ଆସିଲେ ବି ଜାଣିବେ ମାନେ କହିଲେ ତ ଜାଣିପାରିବେନି ଯଦି ଆସିବେ ତାକୁ ମାନେ ପ୍ଲେସ୍ ଟା ବୁଲିବା ପାଇଁ ବହୁତ ଭଲ ଲାଗିବ ।
ଆଉ କଣ ପାଖାପାଖି କଣ ଅଛି କଣ ଯାଇପାରିଲେ ବୁଲି ପାରିବ।
ପାଖରେ ପାଖରେ ଏପଟେ ତ ଆମର ଆଁସ ପଟେ ଆମ ପାଖାପାଖି ତମକୁ ମାନେ ଆମଠୁ ତିରିଶ ଚାଳିଶ କିଲୋମିଟର ଭିତରେ ଆମକୁ ପଡିଯିବ। ଏପଟେ ଯଉ ଅଛି କ ଫଣ୍ଟଲନ ରେ ଆଣିଥିବେ ଏପଟେ ନୟାଗଡ଼ ପଟେ ଯାଉଛି କିନ୍ତୁ ଆମଠୁ ପାଖ ହଉଛି। ଉଁ।
ଓହୋ ସେଇଠୁ ଘର କେତେ ବାଟ ମେବି?
ସେଇଠୁ ଆମ ଘରଟା ସେଇ ତିରିଶ ପଇଁତିରିଶ ପାଖାପାଖି ମାନେ ଚାଳିଶ ଭିତ ଭିତରେ ରହିଯିବ।
ସେଇଠିକି ବୁଲି ଯାଇପାରିବା ନା।
ହଁ।
ଦେଖା ଏଇଥର ପ୍ଲାନିଂ କରିବୁ ଏକାଥର ଅଂଶୁବା ସେଇ ୱାଟର ପାର୍କ ଏଇ ବ ର୍ଷା ଟିକେ ଷ୍ଟାର୍ଟ ହେଇଗଲା ପରେ ବୁଲିବା ପାଇଁ ଭଲ ଲାଗିବ। ଯୋଉ ଖରା ହଉଛି ଏଇ ଯୋଉ ତିନି ଚାରି ଦିନି ଯୋଉ ଭଲ ପାଗ ଦେଇଥିଲା ଜଣେ ଯାଇକ ଆରମସେ ବୁଲିକି ଆସିପାରିବ।
ଟିକେ ହଁ ଏବେ ତ ପୁରା ଆଜି ତ ପୁରା ଚାଳିଶ ଡିଗ୍ରୀ ଖରା।
ହଁ ଆଜିି ପ୍ରବଳ ଖରା । ସେଇୟା ପ୍ଲାନିଂ କରୁଛଟା ଯିବା ପାଇଁ ଆଉ।
ବର୍ଷା ଟିକେ ପଡିଯିବ ନା ତାପରେ ବୁଲିବାକୁ ଭଲ ଲାଗିବ।
ହଉ ହଉ ମୁଁ ରଖୁଛି କଲ କରୁଛି ତମକୁ ।